ହ୍ୟାଲୋ।
କଣ କରୁଛନ୍ତି?
ହ୍ୟାଲୋ ନ
ଆଜ୍ଞା। ନମସ୍କାର କଣ କରୁଛନ୍ତି?
ଏଇଠି ବସିଛି।
ଆଜ୍ଞା।
ରାତିରେ ଆଜି କଣ ଖାଇବା ପିଇବା?
ରାତିରେ ମଟର ତରକାରୀ ପିଠା ଏବେ ଖାଇଥିଲୁ ଚାଉମିିନ ଖାଇଥିଲୁ ଆଉ।
ଆଚ୍ଛା ଆଚ୍ଛା।
କୁହନ୍ତୁ ଆଉ ତମେ କଣ ଖାଇଥିଲେ?
ମୁଁ ସେ କିଛି ଖାଇନି ଚାହା ପିଇଥିଲି ଆଉ।
ଆଜ୍ଞା।
ଆଉ ବର୍ଷା ଫର୍ଷା ହଉଛି ନା ନାଇଁ ଗରମ ପାଗ।
ନାଇଁ ନାଇଁ ସେଇ ଘଡଘଡି ବିଜୁଳି ମାରୁଛି କିନ୍ତୁ ବଢସ ବର୍ଷା ଟିକେ ହବାର ନାହିଁ ବର୍ଷା ହେଲେ ଟିକେ ହୁନ୍ତା ଭଲ ହ ତୁତ ଗରମ ଯୋଉ ଭଳିଆ ହଉଛି। ଆଜ୍ଞା ଆଜ୍ଞା ଲୋକ ସବୁ ବର୍ଷା ଖୋଜିଲେଣି କିନ୍ତୁ ବର୍ଷ ତାର
ଆଜ୍ଞା ଆଷାଢ ମାସ ହେଇଗଲାଣି ପଛେ ବର୍ଷା ନାଇଁ।
ଆଜ୍ଞା ଆଜ୍ଞା। ଠାକୁର ତ ଶୋଇଲେ ଆହୁରି ଗରମ ହବ ଜୋରେ।
ଆଜ୍ଞା ଆଜ୍ଞା। ହୁଁ ଶ୍ରୀକୃଷ୍ଣଙ୍କ ଗୁରୁ ଦକ୍ଷିଣା ବିଷୟରେ ଆପଣ କିଛି ଜାଣିଛନ୍ତି।
ନା ନା।
ଆଚ୍ଛା ମୁଁ ଗୋଟେ ଗପ କହୁଛି ଶୁଣନ୍ତୁ। କଂସକୁ ମାରି ପୃଥିବୀର ଦୁଃଖ ଦୂର କରି ଶ୍ରୀ ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇ ପାଠ ପଢିବାକୁ ମନା କଲେ।
ଆଜ୍ଞା ଆଜ୍ଞା।
ତାହା ଶୁଣି ବାସୁଦେବ ତାଙ୍କୁ ଋଷି ସାନ୍ଦିପନୀଙ୍କ ଆଶ୍ରମକୁ ନେଇଗଲେ। ବସୁଦେବ ନାନା ପ୍ରକାର ଜିନିଷ ଗୁରୁଙ୍କୁ ଭେଟି ଦେବା ଠାରୁ ସଙ୍ଗରେ ଆଣିଲେ। ଗୁରୁ ସନ୍ଦପତି ସେଗୁଡିକ ଆନନ୍ଦରେ ରଖିଲେ। ଯେହେତୁ ଗୋଟେ ମାନେ କଣ?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
ତାଙ୍କ ଶିଷ୍ୟଙ୍କର ପିତା ଦେଇଛନ୍ତି, ତ ସେ ସେଗୁଡ଼ାକୁ ଖୁସିର ସହିତ ରଖିବେ ନା। ଯେହେତୁ ଗୁରୁ।
ଆଜ୍ଞା, ଆଜ୍ଞା ଗୁରୁଙ୍କ କଥା ମାନିଲେ।
ଆଜ୍ଞା, ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇ ଗୁରୁଙ୍କ ଘରେ ରେ ରହି ଅଳ୍ପ ଦିନ ଭିତରେ ସବୁ ପାଠ ପଢି ଶେଷ କରିଦେଲେ।
ଶୁଭା ଯାଉଛି।
ଆଜ୍ଞା ଆଜ୍ଞା।
ଶ୍ରୀକୃଷ୍ଣ ବଳରାମ ଦୁଇ ଗୁରୁଙ୍କ ଘରେ ରହି ଆଜ୍ଞା ପାଠଶେଷରେ ଗୁରୁଙ୍କୁ ଦକ୍ଷିଣା ଦେବାର କଥା ଆପଣ ତ ଜାଣିଥିବେ।
ଗୁରୁମାନେ ଯୋଉମାନେ ପାଠପଢାନ୍ତି ତାଙ୍କୁ ତ ଗୁରୁ ଦକ୍ଷିଣା ଦିଆଯାଏ ନା। ଆମେ ଯେମିତି ଜଉୁ ଟା ବହୁଛ ସେଇ କଥା । ଆମେ ଯେମିତି ମାନେ ଗୁରୁ ମାନଙ୍କୁ ଦକ୍ଷିଣା ହବା ପାଇଁ ଗୁରୁ ଦିବସରେ ପାଳନ କରୁ। ବିଦ୍ୟାଳୟମାନଙ୍କରେ ହଉ। କି କଲେଜ ମାନଙ୍କରେ ହଉ ଆମେ ଗୁରୁ ଦକ୍ଷିଣା ଦିବସରେ ପ୍ରକାର ଆୟୋଜନ ଥାଉ ଗୁରୁମାନଙ୍କ ପାଇଁ ସେଇଭଳି କୃଷ୍ଣ ଓ ବଳରାମ ବି ତାଙ୍କ ଗୁରୁଙ୍କୁ କିଛ ବାକୁୁ ଚାହେଁ। ତନ୍ଦିବନୀଙ୍କୁ ଶ୍ରୀ କୃଷ୍ଣ ଦକ୍ଷିଣା କଥା ପଡେଇଥିଲେ। ହଁ, ଲକ୍ସ୍ମୀ। ଗୁରୁକୁଲ ବା ମୋର କିଛି ଲୋଢା ନାହିଁ, ଗୁରୁ କଣ କେବେ କହିବେକି ମତେ ଗୁରୁଦଖୀ ଆ ନାଇଁ ନାଇଁ ଗୁରୁ କଣ କେବେ କହିବେ କି ମତେ ତେ ଗୁରୁ ଦକ୍ଷିଣା ଦିଅ ବୋଲି। ଗୁରୁ ମାନେ ଦେଖିବେ ପ୍ରତ୍ୟେକ ଲୋକ ଚାହାନ୍ତି ଯେ ଆମେ, ଆଗକୁ ଯାଉ କିନ୍ତୁ ଗୁରୁ ହିଁ ଏକମାତ୍ର ଯିଏକି ଚାହିଁବେ ଯେ ଆମ ପିଲାମାନେ ଆଗକୁ ଯାଆନ୍ତୁ।
କାରଣ ସେ ପିଲାମାନେ ଆଗକୁ ଗଲେ ସାର୍ ଙ୍କର ବି ନାଁ ନାଁ ଟା ରହିବ।
ଆଜ୍ଞା ଆଜ୍ଞା। ତ ଗୁରୁ କଣ କହିଲେ ନା ଗୁରୁ କହିଲେ ମୋର କିଛି ଲୋଡା ନାହିଁ ଗୁରୁ ମାତାଙ୍କୁ ପଚାର। ହ ତାଙ୍କର ଯଦି କିଛି ଦରକାର ଥାଏ। ସେୟା ପରେସେ, ଗୁରୁମାତାଙ୍କୁ ସେଇ କଥା ଯାଇପଚା ଚାରିଲେ ଶ୍ରୀକୃଷ୍ଣ ବଳରାମ ତାପରେ, ଗୁରୁପତ୍ନୀ କହିଲେ ବାପା ମୋର ପାଞ୍ଚଟି ପୁଅ ଥିଲେ। କିନ୍ତୁ, ଜମ କାହାରିକୁ ରଖାଇ ଦେଲା ନାହିଁ। ତାଙ୍କର ପାଞ୍ଚଟା ପୁଅ ଥିଲେ, ଗୁରୁ ଆଉ ଗୁରୁ ପତ୍ନୀଙ୍କର
ଆ
ତ ଯଅ ମୋ ମନଟା ମରିଯାଇଛନ୍ତି ବୋଧେ ମରିଯାଇଥିଲେ ସିଏ କହିଲେ କି ଆଜ୍ଞା, ତ ସିଏ କହିଲେ କି ତୁମେ ଗୁରୁ ଦକ୍ଷିଣା ସୂରୁପ ସେମାନଙ୍କୁ ଆଣିଦିଅ ସେ ଚାହିଁଥିଲେ। କି ଗୁରୁ ଦକ୍ଷିଣା ବଦଳରେ ତମେ, ମୋ ହାଲୋ।
ହଁ ହଁ।
ହଉ। ଏହାପରେ ସେଠାରୁ ଗୁରୁଙ୍କୁ ପୁଅ ମାନଙ୍କୁ ନେଇ ଆସିଲେ।
ଆଜ୍ଞା ଆଜ୍ଞା ଶ୍ରୀକୃଷ୍ଣ କଣ କଲେ ନା ତାଙ୍କୁ କଥା ଦେଲେ ଯେହେତୁ ଗୁରୁ ଦକ୍ଷିଣା ପାଇଁ ପଚାରିଥି ଥିଲେ।
ଆଜ୍ଞା।
ତ ତ ତାଙ୍କୁ କଥା ଦେଲେ କି ମୁଁ ସେ ପାଞ୍ଚ ଜଣଙ୍କୁ ଫେରାଇ ଆଣିବି ଜମଙ୍କଠାରୁ। ଏହାପରେ ସେ ସ ଜମପୁରକୁ ଗଲେ ସେ ଠାରୁ ଗୁରୁଙ୍କ ପୁଅ ମାନଙ୍କୁ ନେଇ ଆସିବେ।
ଆଜ୍ଞା।
ହ ହ। ତାପରେ କଣ ହେଲା ନା ହାଲୋ। ତାପରେ ଜମଦୂତ ମାନେ ସେଠାରେ ଥିଲେ। ହାଲୋ ଆପଣ ମୋ କଥା ଶୁଣୁଚନ୍ତି ନା କଣ କାମ କରୁଚନ୍ତି।
ଆଜ୍ଞା, ଆଜ୍ଞା।
ସେମାନେ ଘଟଣା ଦେଖି ଯମଙ୍କ ଆଗରେ ଗୁହାରି କଲେ। ଯମ ଏହା ଶୁଣି ରାଗରେ ଅଥୟ ହେଲେ ଜମ ଯାହାକୁ ଥରେ ନେଇଛନ୍ତି ସେ କ'ଣ ଫେରେଇବାକୁ କେବେ ଦେବେ କି ଫେରଇ ଦେବେ କି ଇଛା ପ୍ରକାଶ କରିବେ କି?
ଆଜ୍ଞା।
ଇନ୍ଦ୍ରଙ୍କୁ ସାଙ୍ଗରେ ନେଇ ନିଜେ ମଇଁଷି ପିଠିରେ ବସି ଚଢି ଶ୍ରୀକୃଷ୍ଣଙ୍କ ସହି ତ ଯୁଦ୍ଧ କରିବାକୁ ବାହାରି ଆସିଲେ। ଯେହେତୁ ଶ୍ରୀକୃଷ୍ଣ ଯାଇଥିଲେ ଫେରାଇ ଆଣିବା ପାଇଁ ତ ଯମ ହଁ, ଏ କଥା ଶୁଣିବ। ଅତ୍ୟନ୍ତ ରାଗିଗଲେ ଯେ ମୁଁ ତାଙ୍କୁ ଆଣିଛି ଇଏ ଫୁଣି ଫେରେଇଦବା କହୁଛି ଏଇ କଥା ତ ସିଏ ରାଗି ଯାଇକି ସିଏ ତାଙ୍କ ସହିତ ଯୁଦ୍ଧ କରିବାକୁ ଆଗେଇ ଆସିଲେ। ଭୀଷଣ ଯୁଦ୍ଧ ହେଲା।
ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରର କରାମତି ଦେଖି ସମସ୍ତେ ତାଙ୍କୁ କ୍ଷମା ମାଗିଲେ।
ଆଜ୍ଞା।
ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରରେ ତ ଆପଣ କେତେ ଜାଣିଥିବେ କେତେ କଣ
ଆଜ୍ଞା, ଆଜ୍ଞା।
ଶ୍ରୀକୃଷ୍ଣ ସେମାନଙ୍କୁ କ୍ଷମା ଦେଲେ। ଗୁରୁଙ୍କ ପୁଅ ମାନଙ୍କୁ ସାଙ୍ଗରେ ନେଇ ଗୁରୁଙ୍କ ଆଶ୍ରମରେ ପହଞ୍ଚିଲେ।
ଯେହେତୁ ସେ କଥା ଦେଇକି ଯାଇଥିଲେ ଗୁରୁଙ୍କ ପୁଅ ମାନଙ୍କୁ ନେଇ ଆସିବି ତ ଆଣିଲା ପରେ ଆସିକି ତାଙ୍କୁ ତାଙ୍କୁ ଆଶ୍ରମରେ ଛାଡିଲେ ଆଉ।
ଆଜ୍ଞା।
ସନ୍ଦୀପନୀ ଓ ତାଙ୍କର ପତ୍ନୀ ନିଜର ପାଞ୍ଚ ପୁଅଙ୍କୁ ଫେରି ପାଇ ଶ୍ରୀକୃଷ୍ଣଙ୍କ କଲ୍ୟାଣ କଲେ।
ଆଜ୍ଞ।
ତ ହଁ, ଉ ମାନେ ଏଇଭଳି ଗୁରୁ ଦ କ୍ଷିଣା ଦେଇଥିଲେ ଶ୍ରୀକୃଷ୍ଣ ଓ ବଳରାମ ଆଉ।
ଆଜ୍ଞା।
ଆଁ ଯେହେତୁ ସିଏ ତାଙ୍କ ଭିତରେ ପାଠ ପଢୁଥିଲେ ତ ତାଙ୍କର ବି କିଛି କର୍ତ୍ତବ୍ୟ ଥିଲା ତାଙ୍କ ଗୁରୁ ରୁଙ୍କ ପାଇଁ କରିବାକୁ ତାଙ୍କ ଗୁରୁ ଯେହେତୁ ଏତେ ପରିଶ୍ରମ ଏତେ ପରିଶ୍ରମ କରି
ଆଜ୍ଞା।
ଆଜ୍ଞା।
ହୁଁ
କିଏ ହସୁଚିବେ? ହାଲୋ!
ହଉ ତମ ସାଙ୍ଗେ ଗପିକି କିଛି ।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
ସମସ୍ତେ ପକେଇ କିଛି ହଁ ଭଲ କଥା। ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।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
ଆଉ ଆପଣ ଟିକେ ଆଉ ଯେତେବେଳେ କଥା ହେବେ ଟିକେ ଶାନ୍ତ ପରିବେଶରେ ରହିବେ ଆଉ। ।
ନମସ୍କାର।